ହ୍ୟାଲୋ।
ହ୍ୟାଲୋ।
ସାର୍ ନମସ୍କାର କେମତି ଅଛନ୍ତି?
ନମସ୍କାର, ବହୁତ ଭଲ ଅଛି ଆଉ। ଆଉ ଆପଣ କେମତି ଅଛନ୍ତି?
ମୁଁ ବି ସାର୍ ବହୁତ ଭଲ ଅଛି। ଆଉ କ'ଣ କରୁଥିଲେ ସାର୍?
ଏଇଠି ବସଥିଲି ଆଉ। ଆଉ ଆପଣ ଆଡେ କେମତି ପାଣି ପାଗ କେମତିକା?
ଆଜି ତ ସାର୍ ଦିନକ ଯାକ ବର୍ଷା ପୁରା ଆଉ। ଆପଣଙ୍କ ଏରିଆରେ?
ହଁ, ଏ ଭାରି ଅପରିଷ୍କାର ଅପରିଷ୍କାର ଲାଗୁଛି। କୁଆଡେ ବାହାରକୁ କି ଯିବ ବାକୁ ଇଚ୍ଛା ହଉନି। ଯେବେ ବି ବା ବାକୁ ଚାର ଟା ବେଳେ ଟ୍ୟୁ ସନ୍ ଯାଇଥିଲି ଡରଲାଗିଲା। ଆଉ ଆପଣ କୁଆଡେ ବା ଟ୍ରୁ ପା ଯାଇଛନ୍ତି ନା ଅଛନ୍ତି।
ଉଁ ହଁ ସାର୍ ଆଜି କିଛିଟା କାମ ଥିଲା ତ ମୁଁ ପୁରା ଦିନ ଯାକ ବାହାରାରେ ହିଁ ଥିଲି। ସେ ପୁରା ବର୍ଷା ଟାକୁ ଆଜି ଏଞଜୟ କରିଛି।
ଆଚ୍ଛ୍। ଆଚ୍ଛା କୁହନ୍ତୁ ଆଜ୍ଞା। ଆଜ୍ଞା, ଆଉ ବର୍ଷା ପାଗରେ କ'ଣ
ସାର୍ ସବୁଠାରୁ ବଡ ଏକ୍ସପିରିନ୍ସ ଜିଓ ମାଟ୍। ସାର୍ ବର୍ଷା ପାଗରେ ତ ବାହାରେ ଏମତି ଦେଖିଗଲା ଟିକେ କୋଲ୍ଡରୀଙ୍କସ୍ ବି ପିଇଥିଲି ଆଉ ଗୋଟେ ସେ ଚକୋଲେଟ୍ ବି ଖାଇଥିଲି। ଆଉ କୋଲ୍ଡରୀଙ୍କସ୍ ଖାଇଥିଲି। ଚଲେଟ ଆ ଚଲେଟ ବି ଖାଇଥିଲି। ଆଉ ଏବେ ସବୁଠୁ ବର୍ଷାରେ ଆସିଲା ପରେ ଗୋଟେ ଗରମ ଗରମ ଚକୁଳି ଆଉ ଆଳୁ ଭଜା ମୋ ଭଉଣୀ କରିକି ଦଉଛି। ସେଇଟାକୁ ସାର୍ ମୁଁ ଏବେ ଏଞ୍ଜୟ କରୁଛି ବହୁତ୍ ଟେଷ୍ଟି ବନେଇଛି।
ସେଟା ବର୍ଷା ବହୁତ୍ ବଢ଼ିଆ ଲାଗିବ।
ଆଜି ସବୁଠୁ ଗୋଟେ ମଜା ଆପଣଙ୍କ ଡିନର୍ ସରିଲାଣି?
ହଁ ମୋର ଆଜି ସରିଗଲାଣି।
ଆଜି ଗୋଟେ ମଜାଦାର ଏକ୍ସପିରିଏନ୍ସ୍ ସାରେ ରହିଲା ଆଜି।
କୁହନ୍ତୁ କୁହନ୍ତୁ ବହୁତ୍ ଭଲ ଲାଗିବ ଶୁଣିବା ପାଇଁ କୁହନ୍ତୁ।
ସାର୍ ଗୋଟେ ଷ୍ଟୋର ଅଛି ଆମର ଏଇ ଭୁବନେଶ୍ଵର ରେ। ସେ ଷ୍ଟୋର୍ ରେ ହଉଛି କି ଯଦି ସଟର ଡେ ରେ ଆପଣ ସେ ସଟ ମାନେ ଷ୍ଟୋର ଭିଜିଟ୍ କରୁଛନ୍ତି ତାଙ୍କର ଆପଣ ନିଜର ୱେଟ୍ ଚେକ୍ କରିବେ ତ ଯେତିକି ୱେଟ୍ ଆପଣଙ୍କର ରହିବ ସେଇ ୱେଟ୍ ରେ ଆପଣ ସେତିକି ଟଙ୍କା ରେ ପରଚେସ୍ କରିକି ଆଣିବେ ତାପରେ ସାର୍ ଆଉ କିଛି ବି ଆପଣଙ୍କୁ ପରଚେସ୍ କରିବାକୁ ପଡ଼ୁ ଧର ଆପଣଙ୍କ ୱେଟ୍ ହଉଛି ଫିଫ୍ଟି କେଜି ନା ତ ସାରେ ଏଇ ମଜା ଏଇ ଅଫର ର ମଜା ମୁଁ ଆଜି ଉଠେଇ ଦେଇଛି ମୁଁ ଓ ଆଉ ମୋ ମାମାଙ୍କୁ ନେଇକି ଯାଇଥିଲି। କି ଆମେ ଦୁଇ ଜଣ ଯା ହଁ ଜଷ୍ଟ୍ ୱାନ୍ ୱାନ୍ ରୁପିସ୍ ରେ ଦିଟା ଆମେ ମାନେ ଆମେ ସେ ବ୍ଲୁଥୁଟ୍
ଆଚ୍ଛା କିଛି ବ୍ରାଣ୍ଡେଡ୍ ବାଲା ମାନେ ନା ନନ୍ ବ୍ରାଣ୍ଡେଡ୍?
ସେରା ଆଚ୍ୟୁଲି ବ୍ରାଣ୍ଡ ତ ଲେଖା ହେଇଥିଲା ବୋଟ୍ ର ବୋଲି କିନ୍ତୁ ସେଇଟା ବୋଟ୍ ର ଅର୍ଜିନାଲ୍ ନୁହେଁ କିନ୍ତୁ ସେମାନେ ସେଠି ମତେ ଚେକ୍ କରିବା କୁ କହିଲେ ଯଦି ମ୍ୟାଡା଼ମ କାମ ଦଉନି ଆମେ ଏକ୍ସଚେଞ୍ଜ୍ କରିଦେଇ ପାରିବା ତ ମୁଁ ସେଠି ଚେକ୍ କଲି। କନେକ୍ଟ ହେଇପାରୁଛି ଚାର୍ଜ ହେଇପାରୁଛି। ତାପରେ ବି ସାର୍ ଦେଖନ୍ତୁ ଆମେ ତ ଖାଇବାରେ ବହୁତ୍ ପଇସା ଉଡ଼େଇ ଦଉଛେ ପଚାଶ ଷାଠିଏ ଟଙ୍କାରେ ଯଦି ମିଳୁଚି।
ବହୁତ ହିଁ ବଢ଼ିଆ ଏଇଟା ବହୁତ୍ ହି ଭଲ।
ଆଉ ସବୁଠାରୁ ମଜାଦାର କଥା ହଉଛି ସାର୍ ମୁଁ ମୋ ଲାଇଫ୍ ରେ କେବେବି ବ୍ଲୁଟୁ ନିଜେ କିଣିନି କି ବ୍ୟବହାର ବି କରିନି ସାର୍ ତ ଏଇଟା ମତେ ବହୁତ୍ ହିଁ ମଜାଦାର ଥିଲା।
ଦିଟା ପରଚେସ୍ କରିଛ
ଆଜ୍ଞା ଏଇ ଅଫରଟା ବି ଆଉଥରେ ସାରେ ଅଛି ନେଷ୍ଟ୍ ସଟର୍ ଡେ ଲାଷ୍ଟ୍ ସଟର୍ ଆଜ୍ଞା।
ହୁଁ।
ସେଟା ସାର୍ ଆଚ୍ୟୁଲି ନୂଆ ଷ୍ଟୋର ତ ସେମାନେ ପ୍ରମୋସନ୍ ପାଇଁ କରୁଚନ୍ତି।
ଆଚ୍ଛା ଆଚ୍ଛା ଏମିତି କା ତାଙ୍କର ସେଲିଙ୍ଗ୍ ଭଲ ହବ ହୁଁ। କୁହନ୍ତୁ।
ତା ତାପରେ ଏମିତି ବି ସାର୍ ସେ ଯୋଉ ସେମାନେ ଯେହେତୁ ସେୟାର କରୁଥିଲେ। ତ ସେଥିରେ ଏମିତି ଥିଲା? କି ଅଙ୍ଗନବାଡି ଛୁଆଙ୍କୁ ଯଦି ମୁଁ ନେଇକି ଯାଉଛି ଦଶଟା ଛୁଆଙ୍କୁ ଦଶଟା ସେ ମଜାଦାର କଥା କୁ ନା ମୁଁ ଆଜି ଷ୍ଟୋର ରେ ପଚାରିଦେଲି। ତ ସେମାନେ ମଧ୍ୟ ବହୁତ କଷ୍ଟରେ ତାଙ୍କ ହସକୁ କଣ୍ଟ୍ରୋଲ କଲେ। ତ ସେ କହିଲେ ଯେ ଆପଣଙ୍କୁ ତ ଆ ଏଇଟିନ୍ ପ୍ଲସ ହେଇଥିବା ଦରକାର ଏଇଟା ଗୋଟେ କଥା ସାର୍ ସେମାନେ କହିଲେ।
ହଁ ହଁ ହଁ।
ହଉ ସାର୍ ଆପଣଙ୍କ ଆଜି ଡିନର କଣ ହେଇଛି?
ଆମର ଆଜି ସିମ୍ପିଲି ୱେ ରେ ଭାତ ଆଉ ଆ ଯୋଉ ଆଳୁ ସିଝା
ସାର୍ ଆପଣ ରାତିରେ ଭାତ ଖାଆନ୍ତି?
ଆଜ୍ଞା ହଁ
ହଲେ କି ଥଣ୍ଡା ହେଇଛି ମୁଁ ଏକୁଟିଆ ଖାଇ ଦେଇେଇଥିଲି
ଆଚ୍ଛା ଆଚ୍ଛା ରୁଟି ସହିଁତ ସାର ଆଉ କଣ ତାଥିଲା ଖାଇଲେ ଟା?
ହଁ ମଟନ କରି ସେଟାକୁ ଖାଇଥିଲେ ଆଉ
ଆରେ ବା ମଟନ୍ କରୀ ସାର୍ ଆପଣ ମଟନ ଆପଣଙ୍କୁ ବହୁତ ଭଲ ଲାଗେ ବୋଧେ।
ଆଜ୍ଞା ମକନ୍ ତ ବହୁତ ଭଲ ଲାଗେ ଆମର ଆସେନି କିନ୍ତୁ ଏଣ ଏଇଁସିଲ ଏ ଟାଇପ୍ର ମଟନ୍ସ ତାକୁ ଟିକେ ସ୍ ଆମେ ଟିକେ
ହ
ଆମେ ଆ ପାଇଁ କିଛି ଆମାନେ ଆ ସେଥିରେ କିଛି ଁିମାରେ ଆମେ କରୁ ଆ